ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି?
କିଛି ନାହିଁ ଏ ଝିଅକୁ ଟିକେ ପାଠ ପଢଉଥିଲି ତାର ପଢା ସଇଲା। ଏବେ କଣ ବସିଥିଲି ଆଉ ଆଉ ଆପଣ? ଝିଅ ଏବେ ନର୍ସରୀ ରେ ପଢୁଛି ଛୋଟ ସେ ସାଢେ ତିନି ବର୍ଷ ଏବେ ନର୍ସରୀ ଯାଉଛି ହୋମୱାର୍କ ଦେଇଥିଲେ ତା ସ୍କୁଲ ରେ ସେୟା କରୁଥିଲେ ବସିକି ଆଉ ଏ କଲର କରିବାକୁ ଦେଇଥିଲେ କଲର
କୋଉ ସ୍କୁଲରେ ପଢୁଛନ୍ତି?
ସିଏ ୟରୋ କିଟସ ରେ ପଢୁଛନ୍ତି। ହୁଁ।
ହୁଁ ତ ଏତେ ଛୋଟ ପିଲା ତ ଶୋଇବା କଥା ଟାଇମ ଓଭର ହେଲାଣି।
ସିଏ ତାର ଶୋଇବା ଟାଇମ ହଉଛି ଆମେ ଶୋଇଲା ବେଳକୁ ସିଏ ସୁଏ ଯାଇକି ରାତି ଏଗାରଟା ସାଢ଼େ ଏଗାରଟା ସିଏ ଦଶଟା ବେଳକୁ ଖାଇବ ଏବେ ରୋଷେଇ ସରିଲେ ସିଏ ଖାଇବ। ତାପରେ ଶୋଇବ ଆଉ। ଆପଣ କୋଉ ଜାଗାରୁ କହୁଛନ୍ତି ନାଇଁ ଆମେ ସେ ଖାଇସାରିଲା ପରେ ଆମେ ସାଢେ ଦଶ ଟା ବେଳକୁ ଖାଉ।
ଆଚ୍ଛା ଆମେ ମୁଁ କହୁଛି ଢେଙ୍କାନାଳରୁୁ।
ଢେଙ୍କାନାଳ ଲୋକ ଅଛନ୍ତି ମୁଁ ଭଦ୍ରକରୁୁ କହୁଥିଲି।
ଆଚ୍ଛା ହୁଁ।
ଆପଣ ସବୁ କୋଉ କୋଉ ଜାଗା ସବୁ ବୁଲିବାକୁ ଯାଇଛନ୍ତି?
ହଁ ମୁଁ ମୁଁ ମୁଁ ତ ବେଶୀ ଜାଗା ଯାଇନି ଯାଇଛି ଏମତି ପୁରୀ ଯାଇଛି। ଆଉ ବାଲେଶ୍ଵର ଯାଇଛି ତିନି ଚାରିଟା ଜାଗା ସେ ଟା କଣ ପଞ୍ଚଲିଙ୍ଗେଶ୍ୱର ଶ୍ୱର ଆଉ ଚାନ୍ଦିପୁର ସିବିଜ ରାଧାକୃଷ୍ଣ ମନ୍ଦିର।
ହଁ ସେଠି ରାଧା କୃଷ୍ଣ ମନ୍ଦିର ତ ସେଇ ଗୋଟିଏ ନା କ୍ଷୀରଚୋରା ଗୋପୀନାଥ ନା ଆଉ ଗୋଟେ
ନା ନା ଆଉ ଗୋଟେ ଅଛି ଏଇଟା ଏବେ ହେଇଛି ହେଇଯିବ ଵ ଚାରି ପାଞ୍ଚ ବର୍ଷ ହେଇଯିବ ହେଇଛି ନୂଆ।
ନା ମୁଁ ଆଉ ଜାଣିନି।
ନାଇଁ ସେଟା ସେଇ ଚାନ୍ଦିପୁର ସିବିଚ ଠୁ ଜସ୍ ଷ୍ଟ ଦୁଇଶ ମିଟର ପାଖାପାଖି।
ଓ ହୋ। ନା ମୁଁ ଆଉ ନା ମୁଁ ଆଉ ଯାଇନି ଚାନ୍ଦିପୁର ସି ବିଚ ଯାଇଛି ସେ ପାଖାପଖି ରାଧାକୃଷ୍ଣ ମନ୍ଦିର ଜାଣିନି। ଚାନ୍ଦିପୁର ସି ବୀଚ ଜାଣିଥିଲି ସେଇଠି ବୁଲି ଦେଇ ପଳେଇ ଆସେ ଆଉ।
ଆଚ୍ଛା ସେଇ ପାଖରେ ଦେଖେ ଆଉ ସେଇ ମା ଆମେ ବି ଜାଣିନଥିଲୁ। ରୁ ହିମାମି ଜଗନ୍ନାଥ ମନ୍ଦିର ଯେତଳେ ଦର୍ଶନ କଲୁ ଆମର ସେପଟେ ଯାଇଥିଲେ ସାନ ଭଉଣୀ ଯାଇଥିଲେ ତାଙ୍କ ହଜବେଣ୍ଡ ବି ଯାଇଥିଲେ ସେ ସେଇଠି ଗୋଟେ ସେଲୁନ୍ ପାଖରେ ପଚାରିକି ବୁଝିଲେ। ତ ସେମାନେ କହିଥିବାରୁ ଆମେ ଜସ ସାଙ୍ଗେ ସାଙ୍ଗେ ଗଲୁ ତାନେ ଆମେ ବି ଜାଣିିନଥିଲୁ ସେଠି ହେଇଛି ବୋଲି ଘରୁ ବାହାରିବା ପୂର୍ବରୁ ଜାଣିନଥିଲୁ ସେଇଠିକି ଯିବା ପରେ ଜାଣିଲୁ।
ଆରଡି ଶିବ ମନ୍ଦିର। ହଁ ହଁ ଏଟା ଶିବଙ୍କର ଗୋଟେ ସ ଭଲ ସମୁ ଶୈବ ପୀଠ ସେଠି ଆରଡି ଆଖଣ୍ଡଳ କପିଳାସ ମୁଁ କେବେ ଯାଇନି। ମୁଁ ଖାଲି ଲ ବା ଢେଙ୍କାନାଳର ସବୁ ଯାଇଛି ସାଙ୍ଗ ଫାଙ୍ଗ ବାହାଘରକୁ ଯାଇ ନହେଲେ ଯାଇଛି ଯଦି ଢେଙ୍କାନାଳର ଖାଲି ଲକ୍ଷ୍ମୀ ପୂଜା ଦେଖିବାକୁ ଇଏ ପୁଣି ଦଶ ବର୍ଷ ହେଇଗଲାଣି। ଦଶ ବର୍ଷ ତଳେ ମୁଁ ପଢିବାର ଟାଇମ୍ ରେ ଯାଇଥିଲି ବୁଲିକିନା। ନା ମୁଁ ଆଉ ଏବେ ମାନେ ଏଇ ମାସେ ତଳେ ଯାଇଥିଲି ଗୋଟେ ସାଙ୍ଗର ବାହାଘର ଥିଲା। ସେପଟ। ଦେଖିବା ଆଉ ମୁଁ ତ ଏତେ ଦୂରରେ ରହୁଛି ଆଉ ସମୟ ବି ହଉନି ଚାକିରି ଟାଇମ୍ ଭିତରେ। ସେଇ ଭିତରେ ଦେଖିବା ଯଦି ସମୟ ହବ କେବେ ଲକ୍ଷ୍ମୀ ପୂଜା ଯାଇକିନା ଯିବୁ ଆଉ ଲକି ଦେଇ ଦେଖି। କିଛି ଥରି ଗୋଟେ ବର୍ଷ ମୁଁ ଯାଇଥିଲି ଗୋଟେ ଭୁବନେଶ୍ୱରରେ ସେତେବେଳେ ପଢୁଥିଲୁ ଗୋଟେ ସାଙ୍ଗ ସହିତ ଯାଇଥିଲି ମାନେ ସମ୍ବ ଯୋଉ ସମ୍ବଲପୁରର ଇଣ୍ଟରସିପ୍ ଯାଇଥିଲୁ ଲକ୍ଷ୍ମୀ ପୂଜା ବୁଲିକିନା ଫୁଣି ରାତି ଦିଟାରେ ଗୋଟେ ଟ୍ରେନ ରେ ଫେରିଥିଲୁ ସକାଳୁ ସକାଳୁ ଭୋର ଚାରିଟା ରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲୁ କିନ୍ତୁ ଢେଙ୍କାନାଳର ମତେ ସବୁଠୁ ଭଲ ଲାଗେ ତାର ଢେଙ୍କାନାଳ ଯୋଉ ଢେଙ୍କାନାଳ ବରା। ସେଇଟା ମତେ ବହୁତ ବଢିଆ ଲାଗେ କାହିଁକି ନା ଆମ ଏଠି ଭଦ୍ରକ ରେ ଗୋଟେ ଦୋକାନ ଅଛି।
ହୁଁ ନାଇଁ ଆପଣଙ୍କର ସେପଟେ କୌଣସି ସେ ଜାଗାରେ ମୋତେ ମାନେ ଏଇ ବରା ହଉ ଇଟଲିି ହଉ ଆଳୁଚପ ହୋଉ ପସନ୍ଦ ଆସିଲାନି ମୁଁ ସେପଟେ ଯାଇଛି ଖାଇଛି। ବଟ୍ ମତେ ଭଲ ଲାଗିଲାନି କାହିଁକି ଯେମିତି ଆମର ଏପ ହଉଛି ଆମେ ଯୋଉଠି ଚାହିଁବୁ ଖାଇବୁ ଟେଷ୍ଟ ଟା ଆସିବ।
ହଁ ହଁ ହଁ ନାଇଁ ଢେଙ୍କାନାଳ ବରା ମତେ ଭଲ ଲାଗେ କାରଣ ଏଇଠି କଣ ନା ଏଇଠି ଭଦ୍ରକରେ ଜଣିଏ ଲୋକ ଢେଙ୍କାନାଳ ବରା କରୁଛି। ତଥାପି ସେଟା ଟିକେ ବଡ଼ ସାଇଜ୍ ସିଏ କରୁଛି ଢ଼େଙ୍କା କାରଣ ଚଟକା କରୁଛି ଚଟକା ଯାକ ଟିକେ ବଡ ସାଇଜ୍ କରୁଛି ଟିକେ ସେଇ ଟାଇପରେ ଲାଗେ ବୋଲି ମତେ ସେଟା ଭଲ ଲାଗେ। ତା କତିରୁ ମୁଁ ସବୁବେଳେ ତ ସନ୍ଧ୍ୟାବେଳେ ଘରେ କହିବେ ଯା ବରା ଟିକେ ନେଇ ଆସ ମୁଁ ତାରି କତିରୁ ବି ଯାଇଁ ବରା ଆଣେ ସବୁବେଳେ ସେଇଟା ମତେ ଭଲ ଲାଗେ ଏଇ ଯୋଉ ସାଙ୍ଗ ବାହାଘରକୁ ଯୋଉ ଯାଇଥିଲୁ। ସେ ବାହାଘରକୁ ଯିବା ଆଗରୁ ଆମେ ଫାଷ୍ଟ୍ ଖୋଜିଲୁ ଗୋଟେ ଢେଙ୍କାନାଳର ଗୋଟେ ବରା ଖାଇବୁ ତା ପରେ ଯିବୁ ତ ଖାଇକିନା ବି ମୁଁ ଯେମତି ଯିଏ ଯିବ ମାନେ ସେ ଆଳୁ ଦମ ଦହିବରା ଫାଷ୍ଟ ଖୋଜିକିନା
ଆମର ଆମର ଡେଲି ଏଠି ସକାଳ ହେଲେ ଆଗ ବରା ଆଉ ଘୁଘୁନି ସମସ୍ତେ ଖାଇବେ। ଛୋଟରୁ ବଡ।
ଆଉ ଭଦ୍ରକରେ ଖାଲି ଭଦ୍ରକର ଫେମସ ହଉଛି ଗୋଟେ ହଉଛି ଗବଦି ବୋଲି ଗୋଟେ ଏରିଆ ଅଛି। ସେଥେର ମିଠା ଗୋଟେ ଅଛି ଛେନା ମୁଡୁକି ସେଇଟା ଭଦ୍ରକରେ ମୋର ଫେମସ୍ ବହୁତ ଲୋକ ବି ନିଅନ୍ତି। ନ୍ତି ସେଟା କିନ୍ତୁ ଆଗୁରୁ ବୋହୁତ କମ୍ ରେଟ୍ ଥିଲା ଏବେ କିନ୍ତୁ ତାର ବହୁତ ବଢ଼େଇ ଦେଇଚନ୍ତି ତା ଇଏ ସେଠି କିଲ ଦୁଇଶ ପଚାଶ ଟଙ୍କାରେ ମିଳୁଥିଲା। କାଲି ଯାଇଥିଲି ମୁଁ କାଲି ଦି ଦିନ ତଳେ ଯାଇଥିଲି ସେଠୁ ତା ରେଟ୍ ମାନେ ତାକୁ ଶହେ ଟଙ୍କା ବଢ଼େଇ ତିନିଶ ପଚାଶ କରିଦେଇଚନ୍ତି। ହି
ଏ ବାପରେ ଆ ଠି ଆମେ ତ ଏତେ କିଣିକି ଖାଇପାରିବୁନି। ଗରିବ ଲୋକ ଆପଣ କିନ୍ତୁ ମତେ ଖୁଏଇବେ ନିହାତି।
ଏବେ ଆସିଲେ ମୁଁ କଁ କହି ଏଇ ଗଦିରେ ତ ବହୁତ ଶସ୍ତା କିନ୍ତୁ ଏଠି କିନ୍ତୁ ଭଦ୍ରକରେ ତା ରେଟ୍ ହଉଚି ଚାରିଶ ପଚାଶ ଟଙ୍କା। ଆମ ଯେତଳେ ମୁଁ ଯେତଳେ ଘରୁକୁ ଯାଏ ଗାଁକୁ ଯାଏ ସବୁବେଳେ କିଣିକିରି ନେଇଯାଏ ସେଠୁ।
ଆଚ୍ଛା ଉଁ ଏବେ ଘରେ ନାହାନ୍ତି କି ଆପଣ ବାହାରେ ରହୁଚନ୍ତି ନାଁ?
ନାଁ ମୁଁ ଚାକିରି କରିଚି ଭଦ୍ରକରେ ଚାକିରି କରିଚି ଆମ ଘର ଜଗତସିଂହପୁର। ଆଲା ମୋ ଗାଁ। ଗଲେ ଆଗିଆଁ ଘରୁକୁ ଯାଏ ହଁ ମାନେ ଫ୍ୟାମିଲି ଇଏ ଅଛନ୍ତି ଆଉ ଏବେ ଅଁ ଗୋଟେ ଝିଅ।
ଆଚ୍ଛା ହୁଁ।
ଚା
ଆଉ କଣ ରାତିରେ ଖାଇବା ରୁଟି କି ଭାତ?
ଆଜି ସକାଳେ ପୋହଳା ମାଛ ତରକାରୀ ହେଇଥିଲା କିନ୍ତୁ ମୁଁ ଆସି ପାରିନଥିଲି ସେଥିପାଇଁ ରାତିରେ ଖାଇବା ଉ ପଡ଼ିବ ମତେ ହଅ। ତୁ ଆଇଥିଲ ଉଁ ସେଇ ନିତି ବୁଲ। ଆଉ ତ ଏ ଅଛି ମାଛ ତରକାରୀ। ମୁଁ ଟିକେ କାମରେ ଆମର ଇମ୍ ଇରମ୍ ଆଡ଼େ ପଳେଇଥିଲି ଇରମ ଆପଣ ଶୁ ଶୁଣିଥିବେ କି ନ ଶୁଣିଥିବେ ମୁଁ ଜାଣିନି ଆମର ଇରମ୍ ହଉଚି ଗ ଟେ ଭଲ ମାନର ଇଏ ଗୋଟେ ପୀଠ ଅଛି ସେଠି ଆକ୍ଚୁଆଲି କଁ ସ୍ଵାଧୀନତା ସଂଗ୍ରାମୀମାନେ ଇଂରେଜମାନେ ଗୁଳି କରିଥିଲେ। ସେଇଟା ଗୋଟେ ରକ୍ତ ତୀର୍ଥ ବୋଲି କୁହନ୍ତି ସେ ଜାଗା ଆପଣ କେବେ ବି ଗୁଗୁଲ୍ ରେ ସ ସର୍ଚ୍ଚ କରି ବି ଦେଖିପାରିବେ କିନ୍ତୁ ରକ୍ତ ତୀର୍ଥ ସେଟା ଆଉ ଗୁଳି ବୁଝିବେ ସେ ବିଷୟରେ ଜାଣିପାରିବେ ଏଠି ତାକୁ ଆନ୍ଦୋଳନରେ ଲବଣ ସତ୍ୟାଗ୍ରହ ଟାଇମ୍ ରେ ସେତୋଳେ ଆନ୍ଦୋଳନ କରିଥିଲେ। ଏ ମୁଁ ବି ଜାଣିନ ଥିଲି ମୁଁ ଏଇ ଭଦ୍ରକରେ ଚାକିରି କଲା ପରେ ମୁଁ ଜାଣିଲି ସେ ବିଷୟରେ ଆଗୁରୁ ମୁଁ ବି ଜାଣିନଥିଲି। ଟେ ଅଛି ରକ୍ତ ତୀର୍ଥ ଯାହାକୁ କୁହାଯାଏ ସେଠି ସମସ୍ତଙ୍କର ଗୋଟେ ଏ ଉଁ ସ୍ତମ୍ବ ବନାହେଇକିନା ସମସ୍ତଙ୍କର ନାଁ ଲେଖା ହେଇଚି କୁହାଯାଏ ଭଲ ଲାଗିବ। ଟିକେ ଜାଗାକୁ ଗଲି ଖାଲି ଶୁଣିଲି କିନ୍ତୁ ଦୁଃଖ ଲାଗିବ ଅଁ ଥାଉ ଆଲା ଦୁଃଖ ଦୁଃଖ ଲାଗିବ କିନ୍ତୁ ଏତିକି ଯେ ଗୋଟେ ଏତେ ଲୋକ ମରିଯାଇଥିଲେ ଜାଗା ଶୁଣିଲେ ଦୁଃଖ ଲାଗିବ କିଛି ନାହିଁ ଖାଲି ଏମତି କରିଚନ୍ତି ସ୍ତମ୍ଭ କରିକିନା ଲେଖା ହେଇଚି ରକ୍ତ ତୀର୍ଥ। ଇଂରେଜମାନେ ପୁଣି ଗୋଡ଼େଇ ଗୋଡ଼େଇ ମାରିଥିଲେ ଗୁଳି କରିଥିଲେ ସମସ୍ତଙ୍କୁ। ଉଁ ହୁଁ ହୁଁ ବିଗ୍ରହ ହେଇନି ଗୋଟେ ସ୍ତମ୍ବ ହେଇଚି ସେ ସ୍ତମ୍ବରେ ସମସ୍ତଙ୍କ ନାଁ ଲେଖା ହେଇଚି। ଏ ତ ସେଇଟାକୁ ରକ୍ତ ତୀର୍ଥ କୁହନ୍ତି ଆଉ।
ହୁଁ ନାଇଁ ନାଁଟା ତ ଏମିତି ହେଇଚି ତ ନିହାତି ଦୁଃଖ ଲାଗିବ। ଜା ଜାଣି ହେଉଚି ବି କେମିତି ହେଇ ଥିବା ଜାଗାଟା ତା ନାଁରୁ ଜଣାପଡ଼ି ଯାଉଚି। ସରତେ ଆଚ୍ଛା।
ହାଲୋ ଆଉ ଆପଣଙ୍କ ଢେଙ୍କାନାଳରେ ଆଉ କଣ ବୁଲିବା ଜାଗା ଅଛି? ଢେଙ୍କାନାଳରେ ଗୋଟେ କପିଳାସ କପିଳାସରେ କେତେ ପାହାଚ ଅଛି?
କପିଳାସରେ ତ ତେରଶହ ବାଉନ କହୁଛନ୍ତି ମାନେ ଆମେ ମୁଁ ତ ଯେତେ ଥର ଯାଇଛି ଚଢ଼ିକି ଯାଇ ଚି ଚଢୁ ଚଢୁ ଅଧା ବାଟ ରେ ଏତେ ଥକା ଲାଗିବ ଯେ ଆମେ ଥକି ଯାଉ ଭୁଲି ଯାଉ ଗଣିଥିବି ହୁଁ ହୁଁ ହୁଁ ହୁଁ। ହୁଁ ବହୁତ ଥକା ଲାଗେ କିନ୍ତୁ ଏତିକି ସେ ଏଠି ମାନେ ପା ସିଢିରେ ଚଢିବା ଅବସ୍ଥାରେ ଗଣିଛୁ। ତେରଶହ ବାଉନ ଠୁ ଅଧିକ ହେଇଛି ଗଣିଚୁ ବହୁତ ମାନେ ଯା କାହାର ମାନସିକ ରହୁଛି ତଳକୁ ତଳକୁ ପାହାଚ ଟା ବଢୁଛି ନା ଏ ବହୁତ ଲୋକ ମାନେ ମାନସିକ କରୁଛନ୍ତି ଏଇଟା ମୋର କମ୍ପ୍ଲିଟ ହେଇଗଲେ ମୁଁ କପିଳାସ ରେ ଗୋଟେ ପାହାଚ କରିବି। ଏଇ ଟାଇପର ମାନସିକ ରଖୁଛନ୍ତି ସେମାନେ ପାହାଡ ତ ଟା ଆଉ ଉପୁରକୁ ହେଇପାରିବନି ନା। ଯୋଉ ପାହାଚଟା ହଉଚି ସବୁ ତଳକୁ ତଳକୁ ତଳକୁ ତଳକୁ ଛୋଟ ଛୋଟ ଛୋଟ ଛୋଟ ପାହାଚ ହଉଛି। ଆଉ ଯୋଉଗୁରା ପୁରୁଣା ହେଇଛି ସବୁ ଖାଲି ପଥର ହ। ହେଇଯାଇଛି ସେ ସବୁ ଛାଡିଗଲାଣି ସବୁ ତାର। ଅଁ ସିମେଣ୍ଟ ଫିମେଣ୍ଟ ଖାଲି ପଥର ଟାଇପର ରହିଯାଇଛି ମଝିରେ କିଛି ଜାଗା। ଆଉ ବାକି କିଛି କିଛି ଏଁ ଉଁ ହେଇଛି ସେଠି ଆଉ କିନ୍ତୁ ଚ ଏତେ ବୁଲାଣି ବଙ୍କାଣି ଯେ। ହୁଁ ଗାଡି ତ ଉପରକୁ ଯାଉଛି ଆମେ ତ ଏବେ ନିୟୁ ଇୟରରେ ଯାଇଥିଲୁ ଆମ ଗାଡି ନିଜେ। ଯାଇଥିଲି ଉପରୁ ବହୁତ ଗାଡି ଯାଉଥିଲା ଆମେ ଅଠେଇଶ ଅଣତିରିଶ ତାରିଖରେ ଯାଇଥିଲୁ ଡିସେ
ହୁ
ଙ୍ଗରେ ତ ଥିଲା ଗାଡି ବି ସେ ବାରଙ୍କ ଆଡ଼େ ରହି ର ରହି ରହି ଗଲା ମାନେ ବିରକ ଲା ଗରମ ମାନେ ଉଁ ପୁରା ଉଁ ଟାଏଡ ହେଇଯିବ ପୁ ଉପରୁକୁ ଗଲା ବେଳକୁ ଖାଲି ଟାଇମ ରେ ଆସିଲେ ଦେଖି ହବ ଏମିତି ଭିଡରେ ଆମେ ବହୁତ ଲାଇନ ବି ଲଗେଇକି ଦେ ହି ଦର୍ଶନ କଲା ବେଳୁ ଠାକୁରଙ୍କୁ ତିନିଟା ହେଇଗଲା ଛୋଟ ପିଲାଙ୍କୁ ନେଇକି ଯାଇକି ତ ହଇରାଣ ହେଇଗଲି ମୁଁ ଯେତେବେଳେ ଯାଏ ଜାଗର ଥିବ ଦୁଇ ତିନି ଦିନ ଥିବ। ତ ମୁଁ ଯାଇକି ଦେଖିକି ଆସେ ହଁ କୁହନ୍ତୁ।
ହୁଁ ସେମିତି ବ୍ରହ୍ମପୁର ତାରାତାରଣୀ ଯାଇଥିଲି ସେଠି ବି ବହୁତ ପାହାଚ ଆଠଶହ ପାହାଚେ କିନ୍ତୁ ଏଠି ରୋପ ୱେ ହେଇଯାଇଛି ଆମେ ମୁଁ ରୋପ ୱେ ରେ ପଳେଇଥିଲି ଉପରୁକୁ। ସେଠି କିନ୍ତୁ ମାଙ୍କଡ଼ ବହୁତ୍ ହୁଁ ହୁଁ ମାନେ ଭୋଗ ଆପଣଙ୍କ ଆଘା ହୁଁ କରିବା ଆଗରୁ ଛଡେଇ ନେଇଯାଇଥିବେ।
କରୁଛନ୍ତି ଏତେ ପରସ ପରେସାନ କରୁଛନ୍ତି ଭୋଗଟା ଉପରକୁ ପହଞ୍ଚିବା ପାଇଁ ଦେବେନି।
ଅ ହ ହ ସେଠି ଭୋଗ ନଉ ନଉ ମାଙ୍କଡ ନେଇ ପଳେଇଥିଲେ। ଛଡେଇିକିନା ହୁଁ ଉଁ ହୁଁ ହୁଁ ପୁଣି ଆଉଥରେ ଭୋଗ କିଣିକିନା ନେଇଥିଲୁ। ଉଁ ହୁଁ ଭୋଗ କଣ ନଡିଆ ନେଇ ଯାଇଥିଲ ନଡିଆ ପୁଣି ଖାଇବେନି ଟିକେ ଦାନ୍ତ ଲଗେଇ ତାକୁ ଫୋପାଡ଼ି ଦେବେ।
ଖୋପାଡଦେବେ ସବୁ ଜିନିଷ କଦଳୀ ଟା କେବଳ ଖାଇବେ ବାକି ସବୁ ପ ପକେଇ ଦିଅନ୍ତି କିଛି ସେମିତି ଖାଇ ପାରନ୍ତିନି।
ହାଲୋ।
ହଁ କୁହନ୍ତୁ।
ହଉ ଠିକ ଅଛି ମୁଁ ରହିଲି ମୁଁ କଲ କରୁଛି ପୁଣି ୟା ପରେ। ଟି